ଆଜ୍ଞା କୁହନ୍ତୁ।
ଆଜ୍ଞା ନମସ୍କାର।
ନମସ୍କାର କୁହନ୍ତୁ।
କଣ କରୁଛନ୍ତି?
ଏମିତି ବସିଛି ହଉ ଆପଣ?
ମୁଁ ତ ଏଇ ବସିଛି ବୁଲୁଛି ଆଉ ମନ୍ଦିରରେ ଆଉ। ଖାଇଛ ହଁ ଖାଇସାଇଲଣି?
ଆଜ୍ଞା।
ହୁଁ ହୁଁ ହୁଁ।
ଆ
କଣ ଖାଇଛ ଉୁଁ ହୁଁ ତୁମେ କଣ ଖାଇଛ?
ମୁଁ ଖାଇଛି ଏମିତି ଆଜି ମା ଛ ହେଇଥିଲା ମାଛ ଭଜା ପଖାଳ ଭାତ ଖାଇଛି ଆଉ।
ମାଛ ଭଜା ଆଜି କି ବାର କି?
ଓଡିଆରେ କଣ କହିଥ ଜାଣିଛ ମାଛ ଭଜା ପଖାଳ ଭାତ
ହୁଁ ହୁଁଁ। ଆଉ ଆମେ ଖାଇଥିଲୁ ଆଜି ମୁଁ ଖାଇଥିଲି ଭାତ ଡାଲମା ଖଟା ଖିରି ବେସନ ମହୁୁର ଆଉ ପନିର ତରକାରୀ ଆଉ।
ଆଛା ଆପଣଙ୍କ ଘରେ ତ ମନ୍ଦିର ଯେ ହଉଥିବ ଆଉ।
ହଁ ହଁ ସବୁବେଳେ। ଆଉ ସିଆଡେ ବର୍ଷା ହଉଚି?
ନ ଆଜି ଆ ଦି ପାରି ଟିକେ ବର୍ଷା ଉଠେଇଥିଲା ଆଉ ଖରା ହଉଚି ଆଉ। ଆପଣଙ୍କ ଆଡେ ବର୍ଷା ବର୍ଷା ହଉଚି। ଆପଣଙ୍କରେ କୁଉ ଜାଗା କି?
ନା ଚଉଦ୍ୱାର ପା।
ଓହୋ କଟକ ଚୋଇଦ୍ବାର।
ଆଜ୍ଞା।
ଆଛା କଟକରେ ତ ମାନେ ଜଗନ୍ନାଥ ଛତିଆ ମନ୍ଦିର ଥିବ।
ହୁଁ ହଁ ହୁଁ ହୁଁ ଅଛି ଖଟିଆଡ ଚଉଦ୍ୱାର ଟା ଯାଉଚି ହଁ ସେଇ ପାଖରେ ଆଉ ଆ ଛତିଆ ଟା ଯାଉଚି ଛଅ ଏତିଆଡେ ଯାପୁରରେ ଯାଉଚି।
ଈ ଯାଜପୁରରେ ଯାଉଚି?
ହୁଁ।
ଓହୋ।
ଆଜ୍ଞା।
ଆପଣଙ୍କ ଘର କିନ୍ତୁ କଟକ ନା?
ନାଇ ଆମ ଘର କଟକ।
ଉ ହୁଁ ଆଉ କେବେ ଆସିଚନ୍ତି ପୁରୀ?
ପୁରୀ ହଁ ଯାଇଚି ଦିଥର ତିନିଥର ଯାଇଛି।
ଆଚ୍ଛା କଣ ଜଗନ୍ନାଥ ମନ୍ଦିର?
ନାଇ ଜଗନ୍ନାଥ ମନ୍ଦିର।
ହୁଁ ହୁଁ।
ଯାଇଚି ଅବଢା ଖାଇଚି ଅଭଡା କିନ୍ତୁ ମସ୍ତ୍ ସେଠି ମିଳିବ ନା?
ହଁ।
ଆପଣଙ୍କ ଘର କୋଉଠି?
ଆମର ପୁରୀ।
ସତରେ?
ହଁ।
ଯା ହଉ ଯା ହଉ ପୁରୀ କି ନା?
ଆପଣ ଏଟା ସେକେଣ୍ଡ ଜଗନ୍ନାଥ ମନ୍ଦିରରେ ରହିଲେ।
ହୁଁ। ସିଏ ତ ହେଡେ ଆଉ ଆ ବ୍ରାଞ୍ଚ ସିଏ ଆଉ।
ହଁ।
ଯା ହଉ ଠାକୁରଙ୍କ ପାଖରେ ଅଛନ୍ତି ଆଉ। ଠାକୁରଙ୍କ ଆଶୀର୍ବାଦ ସବୁବେଳେ ମିଳୁଥିବ ଆଉ।
କି ଜଗନ୍ନାଥ ଆପଣ ଯଉଁଠି ବି ଥାଆନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ସମସ୍ତଙ୍କ ଉପରେ ହିଁ ରୁହେ।
ନା ସେଇଟା ତ ରୁହେ କିନ୍ତୁ ନାଇଁ ନାଇଁ। ସେଇଟା ବି ରୁହେ ଯେ କିନ୍ତୁ ଆପଣ ପାଖରେ ରହୁଚନ୍ତି ଯେତେବେଳେ। ଆଉ କଣ ପାଖରେ ରହିବେ ଜଗନ୍ନାଥ ନା। ଆଉ ଆମ ପାଖରେ କଣ ରହିବେ?
ପାଖ ବସ ସବୁବେଳେ ମାନେ ଫେଲ ହୁଏ ବୋଲି ଆପଣ ଜାଣିନାହାନ୍ତି କି?
ନା ନା ନା ସେଇଟା ସବୁବେଳେ କଣ ଫେଲ ହଏ? ବେଳେବେଳେ ନା। ଠାକୁର ଯାହା ହଉ ଜଗନ୍ନାଥଙ୍କର ବହୁତ କୃପା। ହ ହୁଁ ଆ ତ ଠା ଉପରେ ବଞ୍ଚେଇକି ରଖିଚନ୍ତି। ମର ଯୋଉ ଅସୁବିଧା ଅସୁବିଧାରେ ମୁଁ ଅଛି ଠାକୁର ବଞ୍ଚେଇକି ରଖିଚନ୍ତି ଯାହଉ ଠାକୁର
କଣ ଅସୁବିଧା ଅଛି ଆପଣଙ୍କର।
ଅସୁବିଧା ତ ସେମିତି ପ୍ରବଳ ଅଛି ଆଉ କଁ କହିହବ ସବୁ ଅସୁବିଧା।
ଆଛା ଆପଣ ଯୋଉ ମନ୍ଦିର ଆସିଛନ୍ତି କେବେ ନିଜରେ କି ଛି ମାନେ ଅନୁଭୂତି ଅଛି।
ଅନୁଭୂତି କଣ ଆଉ ଅନୁଭୂତି। ଥରେ କୋଭିଡ଼ି ଟାଇମରେ ମୁଁ ଯାଇଥିଲି ହେଲା। କୋଭିଡ଼ି ଟାଇମ ରେ ଆମେ ରଥଚକ ଆଣିବାକୁ ଯାଇଥିଲୁ ହେଲା। ଠାକୁରଙ୍କର ରଥଚକ ନିଲାମ ହୁଏନି ରଥଚକ।
ହଁ।
ସେ ନିଲାମକୁ ନିଲାମ ଯୋଉ ହୋଉଥୁଲା ଆମେ ରାଓଲକେଲା ନେଇକି ଯିବୁ ବୋଲି ଯାଇଥିଲୁ ଯାଇଥିଲୁ। ରାଉଲକେଲା ରୁ ଗଲୁ ପୁରୀ ହେଲା କୋଭିଡି ଟାଇମ ରେ ସବ ଭ୍ୟାକ୍ସିନ ନିଅନ୍ତି ଭକ୍ସିନ ଆଧାର କାର୍ଡ ଦେଖେଇବେ ଭ୍ୟାକ୍ସିନ କେତେଟା ନେଇଚ। ଭେରିଫିକସନ ହେଲେ ଯାଇ ମନ୍ଦିର ଛାଡନ୍ତି ନା ନାଇଁ ସେଇ ଟାଇମରେ ଆମ ଯା ହଁ ସେଇ ଟାଇମ ରେ ଆମେ ଯାଇଥିଲୁ କୁରଙ୍କୁ କେତେ ନୀଳା ଦେଖି ଆମୁକୁ ଛାଡିଲେନି ଜମା ହେଲା। ମାନେ ସେଠିକାର ଲୋକୋ ଜମା ଛାଡିଲେନି ଲୋକ ସେଠିକାର। ସ୍ଥାନୀୟ ଲୋକ। ଭ୍ୟାକ୍ସିନ୍ ଆଧାର କାର୍ଡ ଦେଖି ହଁ। ଆଧାର କାର୍ଡେ ଦେଖିକି ଆମେ ଦେଖିଲେ ସେମାନେ କିନ୍ତୁ ଛାଡିଲେନି। ଲାଷ୍ଟକୁ ବୋହୁତ କାନ୍ଦୁଣୁ ମନ୍ଦୁଣୁ ହେଇକି ଆମେ ଫେରି ଆସୁଥୁଲୁ। ଗୋଟେ ଲୋକ ନନାଟେ ହେବେ ନନା ହେଲା। ଆମେ ବି ଧୋତି ପିନ୍ଧଚୁ ସିଏ ବି ଧୋତି ପିନ୍ଧିଚନ୍ତି। କହିଲି କଣ ନନା ଆଉ କଁ ମନ୍ଦିର ଭିତୁରୁକୁ ଗଲନି ଛାଡିଲେ ମୁଁ କହିଲି ନାଁ ଛାଡୁନାହାନ୍ତି ଆଉ ଆଧିର କାର୍ଡଟା ଆଉ ଦେଖୁଚନ୍ତି ଆଉ କଁ କରିବୁ ଅସୁବିଧା ପ୍ରବଳ ଆଉ ଛାଡୁନାହା ସଏ ଫୁଣି ହସୁଚନ୍ତି ବି ହେଲା ଆଉ ଛାଡୁନାହାନ୍ତି। ତି କହିଲି ସେ କହିଲେ ଏଇପଟେ ଦେଖେ କହିଲେ ଏଇପଟ ପଟେ ଯାଉ ତମେ ମନ୍ଦିର ଭିତରେ କେହି ରୋକିବେନି ତୁମକୁ ଯାଅ। ଆମେ ସେଇପଟେ ଗଲୁ ସତ କଥା କେହି ରୋକିଲେନି ହଁ। କେହି ବି ମାନେ ରୋକିଲେନି ହେଲା ଠାକୁରଙ୍କର ଅଛି ବୋହୁତୁ ଲୀଳା ଫୁଣି ଏବେ ଯାଇଥିଲୁ। ହୁଁ ଏବେ ଫୁଣି ଯାଇଥିଲୁ ଆମେ ଏଁ କେବେ ଏଇ ମାସେ ଦି ମାସ ତିନି ମାସ ତଳେ ଯାଇଥିଲି।
ଆଜ୍ଞା।
ଯାଇଥିଲୁ ସେଠି ସେମିତି ମାନେ ମନ୍ଦିର ଭିତରେ ଆମେ ଅଛୁ ହେଲା। ମନ୍ଦିର ଭିତରେ ଅଛୁ ମାନେ ମନ୍ଦିର ଭିତୁରୁକୁ ଯାଇଛୁ। ଥରେ ଅ ଗୋଟେ ଦିନି ଗଲୁ ଆମେ ଦି ଦିନ ତିନି ଦିନ ସେଠି ରହିଲୁନା ପୁରୀରେ ହେଲା ଗୋଟେ ଦିନି ଗଲି ଗୋଟେ ଦିନି ଯାଇକି ସେଠି ରହିଲୁ ତାପରେ ଠାକୁରଙ୍କୁ ଦର୍ଶନ କଲୁ। ହେଲା ଆଉ ଗୋଟେ ଦି ଦିନ ଗଲୁ ଠାକୁରଙ୍କୁ ଦର୍ଶନ କରିବୁ କଣ ବୋହୁତ କଷ୍ଟେ ମଷ୍ଟେ ଦର୍ଶନ ହେଲା ହେଲା।
ହୁଁ। ଆଜ୍ଞା କୁହନ୍ତୁ।
ହାଲୋ।
ହାଲୋ।
କୁଆଡେ ଯାଇଥିଲେ କି?
ନାଇଁ ନାଇଁ ମୁଁ ଶୁଣୁଥୁଲି କୁହନ୍ତୁ।
ଗୋଟେ ଅଛ ଉଁ ମାନେ ଭିଡ ଥିଲା ହେଲା। ଆଉ ମାନେ ଦର୍ଶନ କରିପାରିଲୁ ନାହିଁ ନାଇଁ ନାଇଁ ବେଳେ ବେଳେ ଭିଡ ଥାଏ। ବେଳେ ବେଳେ ଅ ଧିକ୍ ଆମେ ଯେତେବେଳେ ଯାଇଥିଲୁ ଭିଡ ନଥିଲା। ଗୋଟେ ଦିନ ଯାଇଥିଲୁ ଭିଡ ନଥିଲା। ଆଉ ଗୋଟେ ଦିନ ହେଲା ବେଳକୁ ପ୍ରବଳ ଭିଡ ହେଲା ମାନେ ଜାଳି ହେଲାନି ଭିତରକୁ। ହେଲା।
କେମିତି ଦର୍ଶନ କଲେ?
ଦର୍ଶନ କଲୁ ଆଉ ଠାକୁରଙ୍କ ଇଚ୍ଛାରେ ଆଉ। ଦର୍ଶନ କଲୁ। ଦର୍ଶନ କରିକି ତାପରେ ନନା ଜଣେ ହେବେ ଅନୁଭୂତି କହୁଛି ନନା ରୂପରେ ଠାକୁ ଠାକୁର ସେ ହେଇପାରନ୍ତି କାହିଁକି ନା ତମେ ସେ ସେଇ ବାଟେ ସବୁ ଲୋକ ଯାଉଛନ୍ତି। ଆମେ ସାଙ୍ଗରେ ମୋର ଯାଇଥିଲୁ ମତେ ଅଟକେଇଲେ। ଅଟକିରି କହିଲେ ତୋ ନା କଣ କହିଲି ଚିନ୍ମୟ ହେଲା।
ଜଗନ୍ନାଥଙ୍କର ବି ଅନ୍ୟ ନାମ ଚିନ୍ମୟ ଅଛି ବୋଧେ?
ହୁଁ କହିଲେ ଚିନ୍ମୟ ହେଲା। ଚିନ୍ମୟ ଯେତେବେଳେ କହିଲେ ମୁଁ ମୁଁ କହିଲି ଚିନ୍ମୟ ସେତେଳେ ସେତଳେ କହିଲେ ଚିନ୍ମୟ ମୁଁ କହିଲି ଆଜ୍ଞା। ଚିନ୍ମୟ କହିକି ମୋ ପାଟିରେ ମିଠା ଖୁଆଇଦେଲେ ହେଲା। ଖୋଇକି ମ ପିଠିବୁ ଦିଟା ମାଡି ଥାପୁଡ଼େଇ ଦେଲେ ହେଲା ଥାପୁଡେଇ କହିଲେ ଯାହା ହୋଉ। ଆଉ ମତେ ଦେଲେ ମିଠା ଘରୁ ନ ପାଇଁ ଭୋଗ କରିଥିଲି। ନିର୍ଭତ କାଲେ ଚିନ୍ମୟ? ଓ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ସୁଦର୍ଶନ ଚାରିଟା ଏମ୍ ତି ଦେଲେ ତ ଭିତରେ ହେଲା ଚାରିଥର ଦେଲେ। ଦେଇକି କହିଲେ ଆଉ ପିଠିରେ ଆଉ ଥରେ ବାଡେଇଦେଲେ କହିଲେ ସ୍ନାନ ପୂର୍ଣ୍ଣିମା କକୁ ଆସିବୁ। ହେଲା ଆର ବର୍ଷନି ଆ ଆସିପାରିବିନି କାହିଁକିନା ମୁଁ ମନ୍ଦିର ପୂଜାରେ ରହୁଛି ଆଉ ମୁଁ କଣ ଆସିପାରିବି ଆଉ ନା ଯାହାେଲେ ତୁ ଆସିବୁ ନା ଆସିବୁ କାହିଁକି ଏତେ କଥା କହିଲେ ମୁଁ କହିଲି ନାଇଁ ଆଜ୍ଞା ଆପଣ ତ ଯୋଉ କାମ ଆମର ସେଇ କାମ ଆପଣ
ଆପଣ ତ ମନ୍ଦିରରେ ଅଛନ୍ତି। ସେଇ ଜଗନ୍ନାଥଙ୍କ ମନ୍ଦିର ଠି ସେଇ ଜଗନ୍ନାଥଙ୍କୁ ଆପଣ
ନାଇଁ ନାଇଁ ସେତେବେଳେ ମୁଁ ସାରଳା ମନ୍ଦିର ପୂଜା କହୁଥିଲି।
ଆଚ୍ଛା।
ଏବେ ଯୋଗାଣ ମନ୍ଦରେ ଆସିଲି ହବ। ହୁଁ ମାନେ ଜଗତସିଂହପୁର ସାରଳା ନୁହେଁ। କେନ୍ଦ୍ରାପଡା ରେ ଆରମ୍ଭ ହୋଉଛି ଚାଡ଼।
ଆଚ୍ଛା।
ହ ହୁଁ ଆଉ ମୁଁ ସେଇ କଥା କହିଲି। ତ ଯାଇପାରିଲିନି ଭାଗ୍ୟବଶ ଠାରଙ୍କୁ ଯେତେବେଳେ ଲୀଳା ଥିବଉ ମୁଁ ତ ଚାହୁଁଛି ରଥଯାତ୍ରା ଯିବା ପାଇଁ ଠାକୁରଙ୍କର ଯାହା ଇଚ୍ଛା ଦିଅ। କାହିଁକି ନା ଜଗନ୍ନାଥ ମନ୍ଦିରରେ ଥିବାଗରୁ ଯେତେବେଳେ ଆଉ ଯାଇତ ହବନି ଆଉ ଏଠି ରଥଯାତ୍ରା ଆଉ ତ ଯାଇ ତ ହବନି ସେଇଥିପାଇଁ ଟିକେ ମାନେ ଇଏ ମନ ଦୁଃଖ ହଁ ଯାଇଥାନ୍ତି।
ଆପଣ ମନ୍ଦୁଃ କରିଛନ୍ତି ବୋଲିାନେ ଠାକୁର ଆପଣଙ୍କ ନିଶ୍ଚୟ ଡାକିବେ।
ଦେଖା ଯାଉ କଣ ହଉଛି ଠାକୁରଙ୍କ ଯାହା ଇଚ୍ଛା ଆଉ। ବହୁତ ତ ତ ମନ ତ ବହୁତ ଇଚ୍ଛା ଯିବା ପାଇଁ। ତୁ ଠାକୁରଙ୍କ ଯାହା ଇଚ୍ଛା ଥିବ ଆ କଣ କରିବା।
ଠାକୁରଙ୍କର ଇଛା ଇଚ୍ଛା ସବୁବେଳେ ସମାନ ନଥାଏ ନା। ସେ ଆପଣଙ୍କୁ ଯେମିତି ଡାକି ବେ।
ନାଇଁ ଆଜ୍ଞା କଣ ହବ ଦେଖାଯାଉ। ଆଉ । ଦେହ ବୋଉ ଙ୍କ ଦେହ ତ ଏତେ ଭଲ ନାହିଁ। ତାପରେ ଆର୍ଥିକ ସ୍ଥିତି ବି ଭଲ ନାହିଁ। ଆଉ
। ଭଗବାନ୍ ସବୁବେଳେ ପରୀକ୍ଷା ନିଅନ୍ତି। ସେଥିପାଇଁ
ହୁଁ କଣ ପରୀକ୍ଷା ନେବେ, ଭଗବାନ ତ ପରୀକ୍ଷା ନେଇ ନେଇ ମଣିଷକୁ ମାରି ଦଉଛନ୍ତି ଆଉ। ପରୀକ୍ଷା କଣ ନେବେ ଜଗନ୍ନାଥ?
ସେ ଲାଷ୍ଟ ମୁମେଣ୍ଟକୁ ସବୁବେଳେ ଶେଷ ସମୟକୁ ହିଁ ସବୁ କିିଛି ଦିଅନ୍ତି।
ମୁଁ ନାଇଁ ସେଇ ମାନେ କୁହନ୍ତି ସେଇଆ ଜଗ ଭଗବାନଙ୍କୁ ବିଶ୍ୱାସ କରେ କିନ୍ତୁ ମୁଁ କେବେ ଫଳ ମୁଁ ଭାବିନେ ଯେ ସେ କେତେବେଳେ ଫଳ ଦେବେ। ସେଇଟା ଭୁଲ୍ କଥା। କର୍ମରୁ ଫଳ ଦିଅନ୍ତୁ କର୍ମ କଲେ ଫଳ ମିଳେ। କିନ୍ତୁ ତୁମକୁ ମେହେନତ୍ କରିବାକୁ ପଡିବ ସେମାନେ ସେ କଣ ଦେବେ, ଯାହା ଠାକୁର ଙ୍କୁ ଯୋଉଟା ହବାର ଥିବ ହବ ଆଉ କଣ କରିବେ। ଯାହା କିସ୍ମତ୍ ରେ ଯୋଉଟା ଥିବ ସେଇଟା ହବ। ଆଉ
ହଁ ଆଜ୍ଞା ମୋର ଟିକେ ଟାଇମ ସମୟ ହେଇଯାଉଛି ମୋର ଗୋଟେ କାମକୁ ଯିବାର ଅଛି। ମୁଁ ରଖୁଚି ମୁଁ ଆପଣଙ୍କୁ ପରେ କେତେବେଳେ ଫୋନ୍ କଲେ କଥାହବା।
କୋଉଠିକି ଯିବେ?
ମୁଁ ଏବେ ଟିକେ ଚାକିରୀ ଅଛି ସେଇ ଜାଗା କୁ ସମୟ ହେଇଗଲାଣି ସେଥିପାଇଁ ଯିବି। ଆସିଲେ ନହେଲେ ମୁଁ ଆପଣଙ୍କୁ ଫୋନ୍ କରିବି କଥା ହବା।
ଆଜ୍ଞା ଆଜ୍ଞା ହଉ। ନମସ୍କାର ନମସ୍କାର ଜୟ ଜଗନ୍ନାଥ। ଜୟ ଶ୍ରୀରାମ ନମସ୍କାର।